ହଁ ଝିଅ।
ହଁ ସେତେବେଳେ ମୁଁ ଗଲି ତ ତଳକୁ ଏଇ ମୁଁ ଏବେ ଇନୋଟେଏ ପିଇ ଦିଏ ଥିଲା ଇନୋ ଜଲଜିରା ଜଲଜିରାଟେ ଗୋଳେଇ ପିଇଛି ଆଉ। ଏ ଟିକେ ଝାଡ଼ିକି ନହେଲେ ଲୁଡା ପିଇବ।
ପେଟ ଗ୍ୟାସ୍ ହେଇଯାଇଛି କି? ହଁ
ହଁ ଗ୍ୟାସ ହେଇଯାଇଚି ବୋଧେ କାରଣ ହାକୁଟି ହଉଚିବା।
ସେଇଥିପାଇଁ ପେଟ ବଥା ରହୁଛି।
ହଁ ଗୋଟେ ସାଇଡ ବଥାଯେ କେଞ୍ଚି ହେଲା ଭଳିଆ ଲାଗୁଛି ଆଉ।
ହ। ଆଉ ରୋଷେଇ ଆରମ୍ଭ କରିନ?
ନା ଆମ ରୋଷେଇ କିଛି ମୁଁ ମୁଁ ତ ଠିକ ସେ ବସି ଉଠି ପାରୁନି ରୋଷେଇ ଏଇନା କରିିବି।
ରୋଷେଇ ତମେ ସବୁ କର ନା ନା ମିଶିକି?
ମୁଁ ବାର। ମୁଁ କରେ ସେ କାଟିକି ଦିଅନ୍ତି।
ହ
ରୋଷେଇ ସମୁଦାୟ ମୁଁ କରେନି ସେ ଖାଲି ଯା
ତମେ ରୋଷେଇ ଶିଖିଥିଲ ନା?
ହଁ ମୁଁ ଶିଖିଥିନି ଶିଖିଥିନି କଣ ଏଇ ମୋ ମୁଁ ମୋ ଦେଇ ବାହାଘର ସାରି ମୁଁ କିଛି ଶିଖିିନଥିଲି। ମୁଁ ଦେଇ ବାହାଘର ପରେକି ତାପରେ ମୋ ବୋଉର ହେଲା ତ ବାହାରିଲା ହେଇ ଯଉ ଯୋଉଠି ଟିମର। ଆଉ ସେ ସେରା ଅପରେସନ ହେଲା ପରେ ତାପରେ ମୁଁ ଘରେ ଟିକେ ଟିକେ ଆଉ ତାପରେ କି ଏମତି ଯୋଉ ଘରେ ଲୋକ ପଡିଲେ ଆମର ଘରେ କେହି ରହିଲେ ନାଇଁ ମୋ ବାପ୍ ସେଣେ ମୋ ନନା ତାର ପ୍ଲାଣ୍ଟ ଯିବ ମୋ ବୋଉ ତାର ଏକା ଦେଖାଦେଖି କରେ ମୁଁ ମୋର କରିଦିଏ ଆଉ ଏମତି ରୋଷେଇ କରକରି ଶିଖିଲି।
ଆମ କତି ଆମ ଘର କତିରୁ ଗୋଟେ ଝିଅ ବା ହେଇଛି। ତମ ସେପଲ ଲାଇନ। ତାଙ୍କ ଘରଟା ସେଇଠୁ କେତେ ବାଟ କି?
ସିଏ ତାଙ୍କର ରହୁନାହାନ୍ତି ଏଠି ତାଙ୍କର କିଏ ଜିନିଷଣୁ
ନା ନା ଆମ ଘର ପାଖରେ ରେ ଆଉ ଗୋଟେ ତେଲି ଘର ଝିଅ ବାହଇଛି।
ଓହୋ। ହଁ ସିଏ ନା ସିଏ ଗୋଟେ ଘର ଛାଡିକି ତାଙ୍କ ଘର ଟା।
ଦେଖିଲି। ଯେତେବେଳେ ଆମେ ଯାଉ ସେପଟ ସେ ରାସ୍ତା କଡରେ ଦେଖି ଥିଲେ ଡାକନ୍ତି।
ସେଇଆଡୁ ସେଇଆଡୁ ଆସିଲାବେଳକୁ ତାଙ୍କ୍ କଉ ଘରଟା ଆଗ ପଡିବ? ତାପରେ ଆଉ ଗୋଟେ ଘର ପଡିବ। ତାପର ଘରଟା ଆମର।
ସେ ଦେଖିଲେ ମତେ ବହୁତ ଥର ଡାକିଛନ୍ତି ମୁଁ ଯାଇଛିି ବି ତା ଘରକୁ।
ହୁଁ
ଡାକନ୍ତି ଥରେ ଦି ଥରେ ଏମିତି ଯାଇଛି। ଆଉ ଘରଫର ଖରିକି ସାରିଲଣି?
ଏଇ ମୋ ଦେଇ ଆସିଥିଲା ଯା ଯାଇଥିଲା ତା ତାଙ୍କ ଘରକୁ।
ସେ ତ ଏବେ ଗାଁକୁ ଆସିଛନ୍ତି।
ହୁଁଉଉ ଯାଇଥିବ।
ଗାଁଆକୁ ଆସିଛନ୍ତି ଆଜି କଣ ପଳେଇବେ କହୁଥିଲେ।
ହୁଁଉଉ ସିଏ ତାଙ୍କର ପୁରା ରାତିକରୁ ଉଠିକି ରୋଷେଇବାସ ଇଏ ଲୁଗା ସଫାସୁଫି ସିଏ ଆସନ୍ତି ସେଠି ଟ୍ୟାପକୁ କାଳେ ଏ ବୋଉ ତ କୁହନ୍ତି। ଆମର ଏଠି ସାଢେ ପାଞ୍ଚଟା ଛଅଟା ଭିତରେ।
ଘରଫର ଓଳେଇ ସାଇଲଣି ନା?
ନା ମ କିଛି କରିନାଇ ଭଲ ଲାଗୁନି ପେଟଟ ଟା ଭଲ ଲାଗିଲା। ମୁଁ ଏଇ ତଳକୁ ଅନେଇଛି ଯାଇକି ସେ ଜଲଜିରା ଇଏ ପିଇବେନି ଆଉ କଲି ଟିକେ ଛାଡିି ମୁଁଏଡା ପିଇବ ଆଉ ଏଇ ଆସିକି ଏଇ ଶୋଇଥିଲି ମୁଁ କହିଲି ଟିକେ ଫୋନ୍ କରେ ଯୋଉ ଫୋନ୍ କରିଥିଲା ସେଇଥିପାଇଁ ଦେଈ ଫୋନ୍ କରିଥିଲା ଯେ ସେତେବେଳେ ମୁଁ କଇନି ତୁ ରହ ମୁଁ ତୋ ସହିତ ପରେ କଥା ହେମି।
ହଁ। ରାତି ରୁଟି ନା ଭାତ?
ଆମର ସବୁଦିନ ରୁଟି।
ତମକୁ ରୁଟି ଭଲ ଲାଗେ?
ନାଇଁ ମତେ ଆଗରୁ ଭଲ ଲାଗୁନଥିଲା ଯେ ତା ପରେ ଧୀରେ ଧୀରେ ଆମ ଘରେ ବି ସବୁଦିନି ଖାଇଲୁ। ଖାଇଲା ପରେ ଭଲ ଲାଗିଲା ଆଉ।
ଅଭ୍ୟାସ।
କିଏ ମାଈଁ ଆସିଲେଣି କି ନିଦ ହେଇଥିଲାକି ନା ମୁଁ ନିଦ ପେଟ ଟା ବଥା ହେଇଛି ଯେ ମୁଁ ଏଇ ଯାଇଥିଲି ସାଙ୍ଗେ ସାଙ୍ଗେ ତଳକୁ ଏଇ ଜଲଜିିରାଟେ ପିଇକି ଶୋଇଥିଲି ଆ କଣ ପାଇଁ ପେଟ ଟା ଗୋଟେ ଗୋଟେ ସାଇଡ଼ି କାହିଁ ଜୋର କଷିକି ବଥା ହେଇଯାଇଛି।